ମୁଁ ଏଇ ବସଥିଲି। ଆଉ ତମେ କଣ କରୁଥୁଲ?
ହଁ ମୁଁ ଏଇଠି ବସିଥିଲି ଘରେ ଆଉ।
ଆଉ ଚାଆ ଫା ପିଆ ସରିଲାଣି?
ନାଇଁ ପିଉନୁ।
ଅହ ହଁ ଆଚ୍ଛା ଆଚ୍ଛା ହୁଁ। ଆଜି ଆମେ ଚିଲିକା ବ ହ୍ରଦ ବିଷୟରେ କ କଥା ହବା ହେଲା ଫାର୍ଷ୍ଟ ଆମେ ଚିଲିକା ହଉ ଛି ଆମର ଗୋଟେ ସବୁଠୁ ବଡ ଦର୍ଶନୀୟ ସ୍ଥାନ ଆମ ଓଡିଶାର ଦର୍ଶନୀୟ ସ୍ଥାନ କୁ ଆମ ମଧ୍ୟରେ ସବୁଠୁ ଭଲ ଦର୍ଶନୀୟ ସ୍ଥା ଭିତରେ ପରିପ ମାନେ ପରିଚିତ ଏଠି କଣ ହୁଏ ନା। ଉଁ ଏହା ଏସିଆର ସବୁଠୁ ବଡ ଲବଣାକ୍ତ ଲବଣାକ୍ତ ଜାଣିଥିବ? ଲବଣାକ୍ତ ଜଳ ହ୍ରଦ ଏହା ପୁରୀ, ଖୋର୍ଦ୍ଧା ଓ ଗ ଗଞ୍ଜାମ ଜିଲ୍ଲାରେ ବିସ୍ତୃତ ଅଛି। ବୁଝିଲୁ ଏହା ଏଇ ଯୋଉ ହ୍ରଦ ଟା ବଙ୍ଗୋପସାଗରରେ ଯାଇକି ପଡିଛି। ସେଠୁ ଏହା ଏହା କୋଉଠି ଅଛି ଆମ ଓଡିଶାରେ ଅଛି। ଆଉ ୟାର କ୍ଷେତ୍ରଫଳ ହଉଛି ନଅଶହ ରୁ ଏଗାରଶହ ପଂଷଠି ବର୍ଗ କିଲୋମିଟର। ହେଲା ଆଉ ଏଇଟା ଋତୁ ଅନୁଯାୟୀ ଏହାର ପରିବର ତ ନ ହୁଏ ମଧ୍ୟ ଏହାର କ୍ଷେତ୍ର ଫଳ ହେଲା ଏ ଯୋଉ କୋଉ ଋତୁ ହିସାବରେ ଶୀତ ଋତୁ ହିସାବରେ ବର୍ଷା ଋତୁ ହିସାବରେ ଖରା ଋତୁ ହିସାବ ଏହାର କ୍ଷେତ୍ରଫଳ ମଧ୍ୟ। ପରିବର୍ତ୍ତନ ହୁଏ ହଁ ନା ନାଇଁ ଏଠୁ ଚିଲିକାର ଆମର ଗୁରୁତ୍ୱ ହଉଛି ଆମ କଣ ଆମେ ଚିଲିକାକୁ କାହିଁ ଭଲ ପାଉ ଲୋକମାନେ କାହିଁକି ଯାଆନ୍ତି ଏଠିକି? ଶୀତ ଋତୁରେ ଏଠିକି ବେଶୀ ସାଇବେରିଆ ବାର୍ଡ ଆସନ୍ତି। ମଙ୍ଗୋଲିଆ ବାର୍ଡ ଆସନ୍ତି। ଆଉ ଏଇ ସବୁ ପ୍ରକାର ପକ୍ଷୀ ଏଠାକୁ ଆସନ୍ତି ଏଠାରେ। ଇ-ଇରାବାଡି ଡଲଫିନ୍ ଅଛି କୋଉ ଡଲଫିନ୍ ଅଛି କହିଲୁ ଇରାବାଡି ଡଲଫନ୍ ଦେଖିବାକୁ ତୁ ଯାଇ ଜାଣିଥିବ ତ ଡଲଫିନ ଦେଖିବାକୁ ଯାଇଥିବ ତ ଇରାବାଡି ଡଲଫିନ୍ ଚିଲିକାରେ। ଆ ମାଛ ଧରା ଆଉ ପର୍ଯ୍ୟଟନ ମାଧ୍ୟମରେ ମଧ୍ୟ ହଜାର ହଜାର ଲୋକଙ୍କ ଜୀବିକା ଏଠି ନିର୍ବାହ ହୁଏ ଆମେ ଚିଲିକାରେ ଲୋକମାନେ ବହୁତ ମାଛ ଧରିବାକୁ ଜାଆ ଦେଖିବ ଆମେ ନ୍ୟୁଜ ରେ ବି ଶୁଣୁଥିବା ଯେତେବେଳେ ସବୁ ପୂର୍ଣ୍ଣମୀ ଅମାବାସ୍ୟା ତିଥିରେ ଯୋଉ ଜୁଆର ଆସିବ। ସେତେବେଳେ ଚିଲିକାକୁ ଯିବାକୁ ମନା କରନ୍ତି କାରଣ ସେମାନେ ସବୁ ମାଛ ଧରା ତି ଆଉ ବୁଲିବାକୁ ବି ମନା କରନ୍ତି କାରଣ ଏତେ ବଡ ନଦୀ ନଦୀ ଏ ଯେତେବେଳେ ହ୍ରଦ ହ୍ରଦକୁ ପାର କରିକି ଯିବା କଷ୍ଟ ହେଇଥାଏ ଡଙ୍ଗାରେ ହିଁ ଯିବାକୁ ପଡେ ତ ସେ ଡ ଡଙ୍ଗାରେ ପୁଣି ସେପଟେ ସେପଟେ ଗୋଟେ କାଳିଜାଇ ମନ୍ଦିର ଅଛି ସେ ଯୋଉ କାଳିଜାଇ ମନ୍ଦିର କଥା ତ ଆମେ ତମେ ତ ଷ୍ଟୋରି ଜାଣିଥିବ। କଣ କାଳିଜାଇ ମନ୍ଦିର ବିଷୟରେ ଟିକେ କହିଲ?
ମୁଁ କାଳିଜାଇଙ୍କ ମନ୍ଦିର ବିଷୟରେ ଜାଣିଛି ମାନେ ଗୋଟେ କାହାଣୀ ତାର ଅ- ଚି ମାନେ କାଳିଜାଇ ଟେମ୍ପଲ ଟା ମନ୍ଦିର ଟା ଆମର ଚିଲିକା ହ୍ରଦ ମଝି ମ ନଦୀରେ ଏଇଟା ଅଛି ସେଟା ଶକ୍ତି ଗୋଟେ ପର୍ଯ୍ୟଟନ ସ୍ଥ ସ୍ଥଳ।
ହଁ।
ଆ ଲୋକ କଥା ଅନୁସାରେ ଯେ ଉଁ ଯାଇ ନାମକ ଜଣେ ଝିଅ ବିବାହ ପରେ। ତା ଶ୍ୱଶୁର ଘରକୁ ଯାଉଥିବା ସମୟରେ ଚିଲିକା ହ୍ରଦରେ ପ୍ରବଳ ଝଡ ହେଉଥିଲା। ତାଙ୍କ ଡଙ୍ଗା ଟା ବୁଡି ଯାଇଥିଲା ଏବଂ ସେ ପ୍ରାଣ ହରାଇଥିଲେ। ପରେ ଲୋକେମାନେ ତା ଙ୍କୁ ମାନେ ଦେବୀ ରୂପେ ପୂଜା କରିବା ଆରମ୍ଭ କଲେ କାଳି ଯାଇ ଶବ୍ଦରୁ ଏହା କାଲିଯାଇ କାଳିଜଇ। ଶବ୍ଦ ରୁ ଏଇଟା କାଳିଜାଇ ନାମରେ ଉତ୍ପତ୍ତି ହୋଇଛି ପ୍ରତିିବର୍ଷ ଦେଖିବେ ମୋ ମକର ସଂକ୍ରାନ୍ତି ଅବ ଉଁ ଦିନ କାଳିଜାଇ ମନ୍ଦିରରେ ବିଶାଳ ମେଳା ଲାଗେ ତାପରେ ହଜାର ହଜାର ଭକ୍ତ ଡଙ୍ଗାରେ ଯାଇ ମାଆଙ୍କୁ ଦର୍ଶନ କରନ୍ତି ଏବଂ ସୁଖ ଶାନ୍ତି ମଙ୍ଗଳ ପାଇଁ କାମନା କରନ୍ତି କାଳିଜାଇ ମନ୍ଦିର ମାନେ ଏହାର ଧାର୍ମିକ ମହତ୍ୱ। ଚିଲିକା ହ୍ରଦର ମାନେ ମନୋରମ ପୁରା ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକ କଥା ପାଇଁ ସମଗ୍ର ଓଡି ଶା ରେ ପୁରା ପ୍ରସିଦ୍ଧ।
ହୁଁ। ହଁ ସେ କ ହଁ ସେ କାଳିଜାଇ ମନ୍ଦିରର ବିଶେଷତ୍ୱ ହେଲା ଯେ କାଳି ବ ଯାଇ ବୋଲି ଯୋଉ ଲୋକଟା ଥିଲ ଝି ଝିଅ ଟା ଥିଲା ସେ ତା ଶାଶୁ ଘରକୁ ଯାଉଥିଲା। କିନ୍ତୁ ଏତେ ଜୋରରେ ପବନ ଝଡ ହେଲା ଯେ ସେ କାନ୍ଦୁଥିଲା ଅଁ ବହୁତ କାନ୍ଦିଲା ଡରିଲା ଆଉ ସେଇ ପବନ ଝଡରେ ସେ ମ ପଡିକି ସେଇ ସମୁଦ୍ରରେ ମ ମରି ଯାଇଥିଲା ତ ମରିଯା ଥିଲା ପରେ, ତାପରେ ସେ ହଜି ଯାଇଥିଲା, ମରି ଯାଇଥିଲା କି ନାଇଁ ସେ କଥା ତ ଆମେ କହିପାରିବନି, ସେ ହଜି ଯାଇଥିଲା, ଆଉ ଲୋକ କହନ୍ତି ଯେ- ସେ ହିଁ ମା ହେଇକି ମନ୍ଦିରରେ ସ୍ଥାପିତ ହେଇଛନ୍ତି ବୋଲି। ତାଙ୍କୁ ମା ରୂପୀ ପୂଜା କରନ୍ତି ବୋଲି, ତ ସେଇଟା ଗୋଟେ ବହୁତ ବଡ ଲୋକ କଥା ଅଛି ଆମେ ତ ସେ ବିଷୟରେ ଭଲ କିି ଜାଣିନା, ଯାହା ଶୁଣିଛୁ ତାହା କହିବା କଥା। ତ ସେ ଯାଇ କାଳିଜାଇ ମନ୍ଦିରର ବହୁତ ବଡ, ବହୁତ ତାର ବିଭିନ୍ନ ପ୍ରକାର ଅଛି, ଗପ ଅଛି, ବିଷୟରେ ଶୁଣିବାକୁ, ଓଡିଆ ବହିରେ ବି ଆମ ପଢିଲା ବେଳେ ଆମର ଗୋଟେ ବିଷୟଟି ଥିଲା କାଳିଜାଇ ଉପରେ, ତ ଏଇଟା ହିଁ ଥିଲା, ଆଉ ତ କାଳିଜାଇ ମନ୍ଦିର ଜି ଯିବାକୁ ବହୁତ ଭଲ ଲାଗେ, ସେଟା ନଦୀ ଦେଇ ଦେଇ ସେ ଯୋଉ ହ୍ରଦ ଦେଇ ଦେଇ ଯିବାକୁ ପଡେ ଏବଂ ହ୍ରଦପଟରେ ଗଲା ବେଳେ ବାଟରେ ସବୁ ସାଇବେରିଆନ୍ ବାଣ ଏବଂ ବିଭିନ୍ନ ପ୍ରକାର ପକ୍ଷୀ ସେଇ ନଦୀରେ ଦେଖିବାକୁ ମିଳେ। ତ ଲୋକମାନେ ସେ ପକ୍ଷୀ ମାନଙ୍କୁ ଖାଇବାକୁ ମଧ୍ୟ ଦିଅନ୍ତି, ବିଭିନ୍ନ ପ୍ରକାର ବୋଟ ଡଙ୍ଗା ମଧ୍ୟ ସେପଟେ ଯିବା ଆସିବା କରେ, ଆମେ ଯାଇ ଥିଲୁ ଥରେ, ତ ସେପଟେ ଆମେ ଦେଖିଥିଲୁ ବହୁତ ପ୍ରକାର ପକ୍ଷୀ ପାଣିରେ ଆସିକି ରହନ୍ତି, ଯେମିତି ଆମେ ବିଶେଷ କରି ମଙ୍ଗୋଲିଆନ୍ ବାହାଡ ଆଉ ସାଇବେରିଆନ୍ ବାହାଡ ଆସନ୍ତି ତମେ ତ ଜାଣିଥିବ? ଆଉ ଅନ୍ୟାନ୍ୟ ବାଡ ମଧ୍ୟ ଆସନ୍ତି। ଆଉ ଏପଟେ ଯୋଉ, ହଁ -ସେ ପକ୍ଷୀ ମାନଙ୍କୁ ଲୋକମାନେ ଡଙ୍ଗା ରୁ ଖାଇବାକୁ ମଧ୍ୟ ଦିଅନ୍ତି, ପକାନ୍ତି, ଯୋଉ ଡଙ୍ଗା ଯୋଉ ଯିଏ ଚଲାନ୍ତି ନାବିକ ସିଏ ଆଣିଥାଏ ସବୁ ଜିନିଷ ଯେ - ଏଠିକି ଆସିବେ ପକ୍ଷୀ ମାନେ ବୋଲି, ସେତାର ସବୁବେଳେ ଖାଦ୍ୟ ରଖିଥାଏ ଆଉ ଲୋକମାନଙ୍କୁ ମଧ୍ୟ କହେ, ଖାଦ୍ୟ ଦେଖିକି ପକେଇବ ସବୁ ପକ୍ଷୀମାନେ ଖାଇବେ ବୋଲି। ସେଟା ଦେଖିବାକୁ ଏତେ ସୁନ୍ଦର ଲାଗେ ନଦୀର ସେ ଦୃଶ୍ୟ ଟା, ସେ ଦୃଶ୍ୟ ଟା ଅତୀବ ମନ ରମ ହେଇଥାଏ ସେ ଦୂର୍ଷ୍ୟଟା, ତ ଯିଏ ବି ଯାଇଛି ଚିଲିକା ଯାଇଛି, ସେ କାଳି ଯାଇ ପାଖ କ୍ଷକୁ ନିଶ୍ଚିନ୍ତ ଯାଏ, ଆଉ ସେଠା ହ୍ରଦକୁ ର ଗଲେ ଥରେ ଡଙ୍ଗାରେ ଆଉ ଫେରି ଆସିବାକୁ ଇଚ୍ଛା ହୁଏନି, କାରଣ- ତାର ଉ ଯୋଉ ମନୋହର, ଯୋଉ ସୁନ୍ଦର ଦର୍ଶନୀୟ ସ୍ଥାନ ଟା, ତାକୁ କିଏ କେବେ ଭୁଲି ପାରିବନି। ହେଲା ଆଉ ତାପରେ ପକ୍ଷୀ ପର୍ଯ୍ୟଟନ ପାଇଁ ଗୋଟେ ମଙ୍ଗଳ ଯୋଡି ବୋଲି ଗୋଟେ ପକ୍ଷୀ ପର୍ଯ୍ୟଟନ ମଧ୍ୟ ସେଠି ପ୍ରସିଦ୍ଧ ଅଛି, ଦର୍ଶନୀୟ ସ୍ଥାନ ସବୁ ଆମ ଚିଲିକା ପାଖରେ କଣ କଣ ଅଛି ମୁଁ କହୁଛି? ଗୋଟେ ହଉଛି ନଳବ ପକ୍ଷୀ ଅଭୟାରଣ୍ୟ ସେଠି ଅଛି, ଆଉ ସାତପଡା ଡଲଫିନ୍ ଦେଖ ପରଖା ପାଇଁ ସାତ ପଡା ଗୋଟେ ଅଛି, ସାତ ପଡା, ଆଉ ମଙ୍ଗଳା, ମଙ୍ଗଳା ଯୋଡି ଅଛି। ପକ୍ଷୀ ପର୍ଯ୍ୟବେକ୍ଷଣ ପାଇଁ ପ୍ରସିଦ୍ଧ, ଆଉ କାଳିଜାଇ ମନ୍ଦିର, ଏଇ ସବୁ ଚିଲିକା ଗଲେ ଏଇ ଚାରି
ମାନେ ଚିଲିକା ର ଆମର ଭାରତର ସବୁଠାରୁ ମାନେ ଏଟା କଣ ଗୋଟେ ବଡ ଖାରିଆ ପାଣିର ହ୍ର ଦ ଆଉ ବିଶ୍ଵର ଅନ୍ୟତମ ମାନେ ବୃହତମ ଏଇଟା ଲାଗୁ ହଁ, ଏହା ଓଡିଶାର ମାନେ ପୁରୀ ଖୋର୍ଦ୍ଧା ଆଉ ଗଞ୍ଜାମ ଜିଲ୍ଲାରେ ହିଁ ଅଛି ଚିଲିକା ହ୍ରଦର ମାନେ ପା ଆତିକ ସୌନ୍ଦର୍ଯ୍ୟ ଆଉ ତାର ପର୍ଯ୍ୟଟନ ଆକର୍ଷଣ କରିବା ପାଇଁ ସାରା ବିଶ୍ଵରେ ପ୍ରସିଦ୍ଧ।
ହୁଁ।
ମାନେ ଚିଲିକାର କ୍ଷେତ୍ର ଫଳ ହଉଛି ଋତୁ ଅନୁଯାୟୀ ନଅଶ ରୁ ଏଗାରଶ୍ ଶ ବର୍ଗ କିଲୋମିଟର ପର୍ଯ୍ୟନ୍ତ ହେବ, ଆରେ ନଦୀର ହଁ ପା ମାନେ ହଁ ଅନେକ ନଦୀର ପାଣି ଆସି ମିଶେ ଏବଂ ସମୁଦ୍ର ଆଉ ସଂଯୋଗ ଥିବାରୁ ଏହା ପାଣି ଖାର ରିଆ ହୋଇଥାଏ। ଚିଲିକା ପକ୍ଷୀ ମାନଙ୍କ ପାଇଁ ଏକ ବଡ ଏକ ସ୍ଵର୍ଗ କହିବାକୁ ଗଲେ, କାରଣ -ଶୀତ ଋତୁରେ ସାଇବେ ଦିଆ ଏବଂ ବିଭିନ୍ନ ଦେଶରୁ ଦେଖିବେ ଲକ୍ଷେ ଲକ୍ଷେ ପକ୍ଷୀ ଏଠାକୁ ଆସିଥାନ୍ତି। ଆଉଡେ କଣ ନଲ କହନ କନ୍ ନାଲବାନ ବାର୍ଡ ଗୋଟେ ଅଛି, ଏଇ ପକ୍ଷୀ ମାନେ ପ୍ରମୁଖ, ମାନେ ତାଙ୍କ ଆସ ଶ୍ରୟ ସ୍ଥଳ ହଉଚ ଚିଲିକା। ଚିଲିକାରେ ଦୁର୍ଲଭ ଇରା ଇରାୱାଡି ଡଲ୍ ଫିନ୍ ମଧ୍ୟ ଦେଖିବାକୁ ମିଳେ। ଚିଲିକା ମଧ୍ୟରେ କାଳି ଯାଇଟେ ଭକ୍ କ୍ତ ମାନଙ୍କ ପାଇଁ କାଳି ଯାଏ ମନ୍ଦିର ଗୋଟେ ତୀର୍ଥ ସ୍ଥାନ, ପ୍ରତିିବର୍ଷ ହଜାର ହଜାର ଭକ୍ତ ମା କା ଳିଯାଇଙ୍କୁ ଦର୍ଶନ କରିବା ପାଇଁ ଏଠାକୁ ଆସିଥାନ୍ତି। ଡଙ୍ଗାରେ ଚିଲିକା ଭ୍ରମଣ ଆଉ ଡଲଫିନ୍ ଦେଖିବା, ସୂର୍ଯ୍ୟଦୟ ସୂର୍ଯ୍ୟସ୍ତର ମନୋରମ ମାନେ ଦୃଶ୍ ଶ୍ୟ ଦେଖିବା ପାଇଁ ଆକ୍ ଏଠି ଆକ୍ କର୍ଷଣା ହଉଛି ତାଙ୍କର ସୂର୍ଯ୍ୟୋଦୟ ପୁରା ଚିଲିକାରେ, ଚିଲିକା ହ୍ରଦ ମାନେ ଆମର ଗୋଟେ ମ ସ୍ୟ ଚାଷ ଆଉ ପର୍ଯ୍ୟଟନ ଆଉ ଏସବୁ ପାଇଁ ପ୍ରସିଦ୍ଧ ସେଠିକାର ଲୋକ ସେଠ
ହଁ ହଜାର ଦିଇ ହଜାର ଲୋକ ନିର୍ବାହ କରିଥାନ୍ତି ଜୀବିକା ହଁ ସେମାନେ କେବଳ ମଶ୍ ମାସ୍ୟ ଚାଷ ଆଉ ଯୋଉ ପର୍ଯ୍ୟଟନ ଯୋଉ ବୁଲାନ୍ତି ଯୋଉ ଲୋକମାନଙ୍କୁ ସେଇଥିରେ ହିଁ ସେମାନଙ୍କର ଅ ମାନେ ଜୀବିକା ନିର୍ବାହକ
ହଁ ଆଉ ଶୁଣିଥିଲୁ ଯେ ହଁ ଚିଲିକାର ସୂର୍ଯ୍ୟଦୟ ସ ସବୁଠୁ ବହୁତ ମାନେ ମନୋରମ ହୋଇଥାଏ ମାନେ ସୂର୍ଯ୍ୟଦୟ ଅତ୍ୟନ୍ତ ମନୋହର ହୋଇ ସେ ଆକର୍ଷଣୀୟ ହୋଇଥାଏ ପ୍ରଭାତ ମାନେ ସକାଳ ସମୟରେ ସୂର୍ଯ୍ୟଙ୍କର ଯୋଉ ସୁବର୍ଣ୍ଣ କିରଣଟା ଚିଲିକାର ଜଳରେ ପଡ଼େ ସମ୍ପ୍ର ସବ ପୁ ଅଦ ପୁରା ସୁନା ଭଳିଆ ଦେଖାଯାଏ ଜଳ ଗୁଡା ଚମକାଇ ଦିଏ ଶାନ୍ତ ପରିବେଶ ଆଉ ଡ଼ ଗାରେ ଯୁ ମୁଦୁମୁଦୁ ଗତି ପକ୍ଷୀ ମାନେ ଯୋଉ କୁଉ କୁଉ ଶବ୍ଦ ହେଉଥିବ ସେ ପରିବେଶ ଆହୁରି ସୁନ୍ଦର ବହୁତ ଲାଗିଥାଏ ମନ ଚିଲିକାରେ ସୂର୍ଯ୍ୟୋଦୟ ଦେଖିବା ପାଇଁ ଦେଖିବେ ପ୍ରତିବର୍ଷ ଅନେକ ଅନେକ ଲୋକ ଯାଆନ୍ତି। ଫଟୋଗ୍ରାଫର ମାନେ ଯାଇକି ଫଟୋ ଉଠାନ୍ତି ଏଇ ସମୟରେ।
ହଁ ଉଣେଇଶହ ଏକାଶି ମସିହା ରେ ଏହାକୁ ରାମଚାର ସ୍ଥଳ ଭାବେ ସ୍ଵୀକୃତି ମିଳିଛି ଆକୁ ଏବେ କଣ କହୁଛନ୍ତି ରାମସାର ସ୍ଥଳ ବୋଲି ରିମ୍ ଉଣେଇଶହ ଏ ଏକାଶୀ ମସିହାରୁ ହେଲା ତ ଏଇ ସବୁ ଜିନିଷ ବହୁତ ପ୍ରାକୃତିକ ସୌନ୍ଦର୍ଯ୍ୟ ବୋଟିଂ ମଧ୍ୟ କରୁଛନ୍ତି ଲୋକମାନେ ସେଠି ତ ବୋର୍ ତେଜ ଦେଶ ବିଦେଶରୁ ମାନେ ଫରେନର ବି ସେଠି ଯାଇକି ବୁଲିବାକୁ ଯାଉଛନ୍ତି ଆଉ ବୋଟିଂ ମଧ୍ୟ କରୁଛନ୍ତି। ଆଉ ତମେ ତ ଜାଣିଲ ଚିଲିକାରେ ହଜାର ହଜାର ମତ୍ସ୍ୟଜୀବୀ ଅଛନ୍ତି ତାଙ୍କର ଜୀବିକା ଯାଉଛ ଏଇଭଳି ଚିଲିକାରେ ବିଭିନ୍ନ ପ୍ରକାର ପକ୍ଷ୍ କ୍ଷୀ କାଳି ଯାଇ ମନ୍ଦିର ମାଛ ଚାଷ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ହିଁ ଚିଲିକା ପ୍ରସିଦ୍ଧ। ହେଲା ତମେ ଚିଲିକା ବୁଲିବାକୁ ଯାଇଛ କି ନାଇଁ?
ମୁଁ ତ ଚିଲିକା ଯାଇନି କେବେ?
ଯାଇନ କେବେ?
ନାଇଁ ମୁଁ ଚିଲିକା ଯାଇନି ଯାହା ଦେଖିଛି ଫୋନ ରୁ ଶୁଣିଛି ଜାଣି କଛିି ସେତିକି ହିଁ ଜାଣିଛି।
ନା ଚିଲିକା ଯିବା କଥା। ଚିଲିକା ଗଲେ ସେଠିକି ତାର ଯୋଉ ସୌନ୍ଦର୍ଯ୍ୟ ସେଟା ଅନୁଭବ କଲେ ତମକୁ ଲାଗିବ ଆମ ଓଡିଶାରେ ଏବେ ପର୍ଯ୍ୟଟନି ସ୍ଥଳୀ ଭିତରେ, ସମସ୍ତେ କହନ୍ତି ଓଡିଶା ଭିତରେ କି କିଛି ନାହିଁ କିନ୍ତୁ ଓଡିଶାର ପର୍ଯ୍ୟସ୍ଟନ ସ୍ଥଳୀ ଭିତରେ ଚିଲିକା ହଉଛି ସର୍ବୋତ୍ତମ। ତ ତାହା ପାଖକୁ ଯିବା କଥା କାରଣ ସେଇ ଯୋଉ ବାର୍ଡ ସବୁ ଅଛନ୍ତି ସେ ବାର୍ଡ ଆମେ ଓଡିଶାର ଏସିଆ ମହାଦେଶରେ ଆମେ କେବଳ ଚି ଚିଲିକାରେ ହିଁ ଦେଖିବାକୁ ପାଇବା, ଆଉ କୋଉ ଜାଗାରେ ଦେଖିବାକୁ ପାଇବା ନାହିଁ। ହଁ ନା ନାଇଁ ତ ଆମେ ସ ଦିନେ ନା ଦିନେ ଯାଇକି ସମୟ ବା ବାହାର କରିକି ସେଇଠିକି ଯିବା କଥା, ତ ଗଲେ ସେଠି ତମକୁ ସୁ ମାନେ କୁ ଶାନ୍ତି ବି ମିଳିବ ତ ଆମ ଆମେ କଣ ମୁଁ ଆମେ ସମୟ କେତେବେଳେ ମିଳିଲେ ତମ ଘ ଘରେ ଲୋକଙ୍କ ସାଙ୍ଗରେ କି ସାଙ୍ଗସାଥି ଘ ମାନଙ୍କ ସାଙ୍ଗରେ ଯିବା କଥା। ଏଇ ଯୋଉ ଖୁନ ଇଁ ସେ ଯୋଉ ସାଇକଲୋନ ଆସିଥିଲା ଯୋଉ ଯାଇ ମନ୍ ଯାଇ ଯୋଉ ଝିଅ ଟା। ସେ ଝିଅ ଟା ଯୋଉ ପଡିଗଲା ନଦୀ ଭିତରେ, ସେଇଟା ଯୋଉ ଆମକୁ ଆମକୁ ଯୋଉ ଠାକୁର ଠାକୁରାଣୀ ଙ୍କ ଗତି ସେଇ ଯୋଉ ବିଷୟ ଟା ପଢିଲେ ଆମକୁ କେତେ ଏତେ ଦୁଃଖ ଲାଗେ ଯେ ନାଇଁ ଏତେ କଷ୍ଟ ପାଇଥିଲା। ସେ ଝିଅଟା ସେ ବହିରେ ତ ଆମ ବେଳକୁ ସେ ବହିରେ ଥିଲା ସେଇ ବିଷୟ ଟା କାଳିଜାଇ ବିଷୟରେ ବହି କିନ୍ତୁ ତମ ବେଳକୁ ଥିଲା କି ନାଇଁ ମୁଁ ତ ଜାଣିନି କିନ୍ତୁ, ସେଇଟା ବହୁତ୍ ଦୁଃଖଦାୟକ କଷ୍ଟ ଲାଗେ ଶୁଣିଲେ। ସେ ନଦୀ ଉ ଯୋଉ ବେଗି ବେଗି ନାଁ ଚଲାରେ ନାଉରି ଝିଅକୁ ମାଡୁଛି ଡର। ଏଇ ଗୀତ ଟା ହେଇକି ସେ ଗୀତ ଟା ଥି ଥିଲା, ଏତେ ସୁନ୍ଦର ଗୀତଟା ଥିଲା ତ ବଢିଆ ଲାଗେ ସେଟା ଶୁଣିବାକୁ ଆଉ ବହୁତ୍ ଦୁଃଖ ବି ଲାଗେ। ତ ଏଠି ଅକ୍ଟୋବର ମାସ ଆଉ ଫେବୁଆରୀ ମାସରେ ଲୋକ ବେଶୀ ଅକ୍ଟୋବର ଟୁ ଫେବୁଆରୀ ମାସ ପର୍ଯ୍ୟନ୍ତ ଲୋକ ଯିବାକୁ ଭଲ ପାଆନ୍ତି, କାରଣ ସେତେବେଳେ କଣ ସେ ଯୋଉ ଆମ ପାଣିପାଗ ଟା ଟିକେ ଭଲ ହେଇଥାଏ। ଆଉ ମକର ସଂକ୍ରାନ୍ତିରେ ମଝିରେ ଏଠି ଗୋଟେ ବଡ ମେଳାଟେ ପଡେ। ମେଳା ପଡେ ସେ ଲୋ ଲୋକ ମାନେ ପୁରା ହଜାର ହଜାର ଲୋକ ସେଇ ମେଳାକୁ ଆସିଥାନ୍ତି। ହେଲା ଆଉ ଉଁ ଏଇଟା ଆ ମନ୍ଦିରର ମହାତ୍ମ୍ୟ ମହାତ୍ମ୍ୟ ଅଛି। ତା ସାଙ୍ଗରେ ହ୍ରଦର ମାହାତ୍ମ୍ୟ ଅଛି ଆଉ ପାଣି ମଧ୍ୟ ଏହାର ବହୁତ ସ୍ଵଚ୍ଛ ପାଣି। ଲବଣାକ୍ତ ପାଣି ହେଲେ କଣ ହେଲା, କିନ୍ତୁ ପାଣି ବହୁତ ସ୍ଵଚ୍ଛ। ଗଲା ବେଳେ ଇଚ୍ଛା ହୁଏ, ସେ ଢେଉ ରେ ହାତ ପୂରେଇକି ଯିବା ପାଇଁ। ତ ସେଇଟା ବହୁତ୍ ଭଲ ଲାଗେ ତମେ କେତେବେଳେ ବୁଲିବାକୁ ଯିବ ଜଣେଇବ ମୁ ଯଦି ତାହେଲେ ଚିଲିକା ଯିବ। ଚିଲିକାରେ ହୋଇଛି ଆମ ଓଡିଶାର ସବୁଠୁ ବଡ ହ୍ରଦ। ଆମ ଓଡିଶାର କଣ ଆମ ଓ ଏ ଏସିଆର, ଏସିଆ ମହାଦେଶର ସବୁଠୁ ବଡ ହ୍ରଦ। ଆଜ୍ଞା, ଆଉ ତମେ କଣ କହୁଥିଲ କୁହ?
ନାଇଁ ସେ ଚିଲିକା ମୁଁ ତ କେବେ ଯାଇନି ହଁ ହାଲୋ
ହୁଁ, ହଁ ଶୁଣୁଛି ଶୁଣୁଛି।
ହେଲେ ଆଣ୍ଟି ମୁଁ କେବେ ଯାଇନି, ହେଲେ କିନ୍ତୁ ଯିବି କିନ୍ତୁ ଏଥର ସିଓର୍।
ହଁ ଆଉ ସାତପଡା ଡଲଫିନ୍ ଯାଇଛ?
ନା ନା।
ହଁ ସାତପଡା ଡଲଫିନ୍ ଯାଇନ ନା, ସେ ଡାଲସିଂ ଟା ଗଲେ ମାନେ ଏତେ ଡଲଫିିନ୍ ଗଲା ରୁ ଆସିଲା ପର୍ଯ୍ୟନ୍ତ ସେମାନେ ନେଇଯିବେ ଗୋଟେ ଜାଗା ଯୋଉଠି ଡଲଫିନ୍ ବା ଖାଲି ଦେଖାଯିବ ମାନେ ଏ ହଜାର ହଜାର ଡଲଫିିନ୍ ସେଠି ଅଛି ଆଉ ଏ ଏତେ ବଢିଆ ଲାଗିବ ଦେଖିଆକୁ ହେଲା ତମକୁ ପୁରା ମନ ଖୁସି ହେଇଯିବ, ଏଇ ଜାନୁଆରୀ ଫେବୃୟରୀରେ ହିଁ ଯିବାକୁ ଭଲ ଲାଗିବ। ସେ ଜାନୁଆରୀ ଫେବୃୟାରୀରେ ଗଲେ ହିଁ ଦେଖି ପାରିବ, ତମେ ଅନ୍ୟ ଟାଇମ ରେ ଗଲେ ଦେଖିପାରିବନି। ଲୋକମାନେ ଥାଆନ୍ତି ଖରା ଦିନିଆ ଯାଆନ୍ତି ଖରା ଦିନିଆ ଦେଖି ପାରିବନି, ଜାନୁଆରୀ ଫେବୃଆରୀରେ ଟିକେ ଟିକେ ଥଣ୍ଡା ହଉଥିବ, ଟିକେ ଟିକେ ଖରା ହଉ ତ ଡଲଫିନ୍ ମାନେ ବାହାରନ୍ତି ସେଠୁ ଆଉ ଦେଖିବାକୁ ଏତେ ବଢିଆ ଲାଗେ। ମାନେ ମନ ଖୁସି ହେଇଯାଏ ଡଙ୍ଗାରେ ଯାଇକି ସେ ପାଣି ରେ ଡଲଫିନ୍ ଦେଖିବାକୁ ବଢ଼ିଆ ଲାଗେ।